ହଁ ଖାଇସାରିଲଣି?
ନାଇଁ ଖାଇନି ଆଉ, ତମେ?
ମୁଁ ବି ଖାଇନି, ଦଶଟା ବଜିଲେ ଖାଇବୁ ହଁ।
ହୁଁ ହୁଁ ହୁଁ।
ଝିଅ ଜନ୍ମଦିନ କେମିତି କଣ କଲ? ଏବେ ତ ଗଲା ନା ତା ଜନ୍ମଦିନ?
ହଁ ହଁ, ଏଇ ସକାଳୁ ଟିକେ ଆମେ ଏଇ ମନ୍ଦିର୍ ଟିକେ ଯାଇଥିଲୁ ଏଇ ମୋ ମୋ ମା ଆଉ ମୋ ମାଉସ୍ ସି ଆସିଚନ୍ତି ଭଦ୍ରକରୁ, ଆଉ ମୋ ଶାଶୁ, ଆଉ ମୋ ନଣନ୍ଦଙ୍କ ଝିଅ, ମୋ ସ୍ଵାମୀ ମିଶିକି ସବୁ ଯାଇଥି- ମନ୍ଦିର, ଜଗନ୍ନାଥ ମନ୍ଦିର୍, ଏ ଆକଚୁଆଲି ମା ମାନସିକ ଥିଲା ତ ଶା ଶାଢ଼ୀ ଦବାର ଏଇ ଠାକୁରଙ୍କୁ। ତ ଯାଇକି ତା ପୂର୍ବ ଦିନ ରାତିରୁ, ହଜବ୍ୟଣ୍ଡ୍ ଯାଇକି ଦେଇ ଦେଇକି ଆସିଥିଲେ। ତ ତା ପରଦିନ ଯାଇକି ଏମିତି ଭୋଗରାଗ କରିକି ଟି ଟିକେ ମହାପ୍ରସାଦ ଟିକେ ଆଣିକି ଆସିଲୁ, ସବୁ ମିଶିକି ଖାଇବା ପିଇବା କଲୁ। ଆଉ ରାତିରେ ତ ଆଉ ଦିନରେ ଆଉ ଟାଇମ୍ ହେଲାନି କେକ୍ କାଟିବା ପାଇଁ
ରାତିରେ ଏଇ କେକ୍ କାଟିଲୁ, ଏଇ ସାମ୍ନାରେ ଯୋଉ ଛୋଟ ଛୁଆ ସବୁ ଅଛନ୍ତି ତାଙ୍କୁ ଡାକ୍ ଥିଲୁ, ତାଙ୍କୁ ଡାକିଥିଲୁ। ଅ ଏଇ ପୁରୀ, ତରକାରୀ, ଖିରି ଏ ବନେଇଥିଲି, ସବୁ ମିଶିକି ବନେଇଥିଲି ଆକ୍ ଚୁଆଲି ଆଉ ପୁରୀ ମେନ୍ ଟାଇମ୍ ଲାଗେ କରିବା ପାଇଁ। ତ ଏ ମୋ ମାଆ ମୋ ମାଉସି ମିଶିକି ସବୁ ବନେଇଥିଲୁ ଆଉ।
ହଁ ଥିଲେ ସବୁ ମିଶିକି କରିବା ପାଇଁ ଭଲ ଲାଗେ, ଏକୁଟିଆ ହେଲେ ଟିକେ ବହୁତ ଅଧିକ୍ କାମ ପଡିଯାଉ, ଜଣେ ଲୋକକୁ ନା? ତାପରେ ବୁଲାବୁଲି କରିକି ଆସିକି ଥକିଯାଇଥିବେ ପୁରା।
ହଁ। ତାପରେ ଆମର ଏଇଠି ସାହିପଡିଶା ସବୁ ଦିଅନ୍ତି ତ ଖାଇବା, ମାନେ ଏମିତି କଣ ହେଲେ, ଅକ୍ ଅକେଜନ୍, ଦିଅନ୍ତି ତ, ତାଙ୍କୁ ବି ଦବାକୁ ପଡିବ, ତ ଯା ବି ହେଲେ ବହୁତ୍ ସାର୍ ଅଟା ଚକୁଡ଼ିକି, ମାନେ ସବୁ ତରକାରୀ କ୍ଷୀରି ତ ବହୁତ ଇଜି। ମତେ ଲାଗେ କିନ୍ତୁ ଏଇ ପୁରୀ ବେଲିକି ଛାଣିବାଟା ବହୁତ କଷ୍ଟ। ତ ଦି ତିନି ଜଣ ନ ମିିଶିଲେ, ନ ବେଲିଲେ, ଆଉ ହବନି।
ହୁଁ ତାପରେ ବେଲା ହେଇକି ରଖିଦେଲେ ପୁଣି ଶୁଖିଯିବ।
ହୁଁ ଶୁଖିଯାଏ ତାପରେ ଯଦି ପୁରୀ ହଁ ପୁରୀ ଉପରେ ପୁରୀ ପଡିଗଲେ ବି ସିଏ ସବୁ ଟାଣି ନେଇଯାଏ। ଆଉ ମାନେ ଭଲ ସେପ ବି ଆସିବନି ପାମ୍ପଡ ହେଇଯାଏ ସେଗୁଡାକ। ତ ସେଇଥିାପାଈଁ ଦିଟା କରେ ବସେଇିକି। ଏପଟ ସେପଟ କରି କରିଦବା କଥା ଆଉ।
ମଇଦା ମିଶନ୍ତିନି କି ସେ ଅଟାରେ କିଛି
ହଁଁ ଅଳ୍ପ ଆମର ଏତେ ମଇଦା ଏତେ ତ ଖାଇବାକୁ ପସନ୍ଦ କରୁନା। କିନ୍ତୁ ଏମତି ଦବା ପାଇଁ ମାନେ ଆମେ ଏତିିକେ ଅଳ୍ପ ମଇଦା ଅଟା ଟିକେ ବେଶି। ଆଉ ସୁଜି ଟିକେ ପକେଇଦେବେ। ଆଉ ଚିନି ଟିକେ ପକାଇଦିଏ ଯେଉଁ ଲାଲ ହେବା ପାଇଁ ଟିକେ ଚିନି ପକେଇଦିଏ। ଆଉ ଲୁଣ ଇଏ କଣ କଣ କୁହନ୍ତି କଳା ଜୀରା। ଜୁଆଣି ଟିକେ ଏମିତି ମୁଁ ସବୁ ମିଶେଇି ପକେଇଦି ଏ ଏ କାରଣ ଆମର ଟିକେ ଗ୍ୟାସ୍ ସବୁ ଘରେ କୁହନ୍ତି। ପୁରୀ ଫୁରୀ ଖାଇଲେ ଗ୍ୟାସ ହୁଏ ତ ମୁଁ ଜୁଆଣି ଟା ପକେଇଦେଲି ଏତେ ଆଉ ଲାଗେନି ଗ୍ୟାସ୍। ଯା ତ ସେଇଥିପାଇଁ ମୁ ଏମିତି ଚକଟି ଦେଲେ ହଁ ଆଉ କଳାଜିରା ଟିକେ ପଡିଥିବ ପାଟିକୁ ଟିକେ ଟିକେ ଲାଗୁଥିବ ଭଲ ଲାଗେ ନା। ଖାଇଵାକୁ ତ ହୁଁ ସେମତି ମୁଁ କରିଥାଏ କେତ ଜଣ ତ ପୁରା ମଇଦା? ତ ବେଶି ଅଟା ଟିକେ ଅଳ୍ପ ପକେଇ କରନ୍ତି। କିନ୍ତୁ ଟାଣ ହେଇଯାଏ ସେଇଟା ମତେ କାହିଁକି ଭଲ ଲାଗେନି ରହିଗଲେ ପୁରା? ଟାଣ ଟାଣ ଲାଗେ ବେଶି ଅଟାରେ ହୁଁ?
ଅଟା ସହିତ ଅଟାର ଅଟା ଦୁଇ ଗୁଣା ହେଲେ ମଇଦା? ଟା ଗୋଟେ ଗୁଣା ହେଲା ଭଲ ଟେଷ୍ଟ ଆସେ ସଫ୍ଟରହି କଅଁଳିଆ ହବ। ଫୁଲିବ ବି ଭଲ ଆଉ ଝିଅ ତ ପୁରା ଖୁସି ଥିବ। ନା ମୁଁ ସୁଜି କେବେ ଯୋଉ କରିଥିଲି ଥରେ ଠୁଙ୍ଗା ପୁରି ଯେ ସେଇଥିରେ? ସୁଜି ଟିକେ ପକେଇଥିଲି କିନ୍ତୁ ଏମିତି ପୁରୀରେ କେବେ ପକେଇନି। କେବେ ନ୍ ଆଉ ଥରେ କଲେ। ପକେଇକି ଦେଖିକି ଚେଷ୍ଟା କରିବି। କେମିତି କଣ ହୋଉଛି?
ହୁଁ ହୁଁ ହୁଁ। ମୁଁ ଆଉ ଥରେ ଏମିତି? ଆଉ ଏଇ ସାମ୍ନା ଘରକୁ ଯାଇ ଡାକିଥିଲେ। ତାଙ୍କ ଝିଅ ବାର୍ଥଡେ ରେ ଯାଇଥିଲି। ତ ଆମେ କଣ କରୁଛୁ ନା? ତେଲରେ ଲଗେଇକି ଆମେ ବେଲୁଚେ ନା? ସିଏ କଣ କରୁଥିଲେ ନା? ଅଟାରେ ଲଗେଇକି ବେଲୁଥିଲେ। ମାନେ ଆମର ଯେମିତି ରୁଟି କରୁଚେ ସେମିତି। ମାନେ ଅଟା ଏମତି ଲଗେଇକି ବେଲୁଥିଲେ। ଟାଣେ ହୋଉଛି? ସେ କହିଲେ ନା ଟାଣ ହବନି। ତାପରେ ସେ ଦେଇଥିଲେ ବି ଟାଣେ ହୋଉନଥିଲା। କହିଲେ ଦେଖିବ। ଅଟା ଦେଇକି ବେଲିଲେ ବିଲକୁଲ୍ ବି ଗ୍ୟାସ୍ ହବନି। ମୁଁ କହିଲି ହେଇ ଥାଇପାରେ। କିନ୍ତୁ, ସିଏ ପୁରା ବେଲିଲେ। କିନ୍ତୁ, ଯୋଉ କରେଇରେ ଯୋଉ ତଳେ ନା। ଅଟା ଗୁରାକ ସବୁ ପଡ଼ିଥାଏ। ଯୋଉ ଗୁଣ୍ଡ ଅଟା ଗୁଡ଼ାକ। ସେଇଟା ଆଉ କୁଆଡେ ଯିବ। ଯୋଉଟା ଲାଗିଥିବ ରୁଟିରେ। ମାନେ ବେଲିଲା ବେଳକୁ। ହଁ ହଁ। କିନ୍ତୁ,? କହିଲେ ଦେଖ ଏମିତି ଖାଅ। ଜମା ଗ୍ୟାସ୍ ହବନି। ସେ ଅଟାରେ ହିଁ ବେଲୁ ଥିଲେ। ଆଉ ସିଏ ବି ଭଲ ହୋଉଥିଲା। କାଇଁ ଆମେ ବି ଖାଇଲୁ ଯେ, ଗ୍ୟାସ୍ କଥା ତ ମୁଁ ଆଉ ଏତେ ମାନେ ମାର୍କ କରିନୁ। କିନ୍ତୁ, ସିଏ ଅଟା ଦେଇ ହିଁ ବେଲୁଥିଲେ। କହିଲେ ଏମିତି କରିବ। ଦେଖିବ ବିଲକୁଲ୍ ବି ଗ୍ୟାସ୍ ହବନି। ମୁଁ କହିଲି ହେଇଥିବ। ଯହାର ଯାହା ଏକ୍ସପିରିଏନ୍ସ।
ହୁଁ। ନା ମୁଁ ଥର ବନେଇ ଥିଲି। ମୋର ଖରାପ୍ ହେଇନ? ଟାଣେ ବୋହୁତ୍ ହେଇଗଲା। ଯେ, ସେ ଦିନଠୁ ମୁଁ ଆଉ ଅଟାରେ ଇଏ କଲିନି। କିନ୍ତୁ, ମୋ ଜନ୍ତା ଟା ଭଲ ହେଇ ନଥିଲା। ଥିଲା ବୋଧେ। ସେଥିପାଇଁ ଟାଣେ ହେଇ ଯାଇଥିବ।
ସେୟା ପା କିନ୍ତୁ, ତାଙ୍କର ନର୍ମାଲ୍ ଲାଗିଲା। ମାନେ ଅଟା ତେଲ ଭିତରେ କିଛି ଡିଫରେନ୍ସ ଲାଗିଲାନି। କିନ୍ତୁ, ନରମ ଥିଲା ବି। ସେ ଟାଣେ ହେଇଥିବ ଟିକେ ଆଉ। ବୋଧେ ଆଉ।
ଜନ୍ତା ଟା ଭଲ। ସେଇଟା ଜ ନ୍ତା ହିଁ ମୋ ଭର୍ ଭଲ ହେଇ ନଥିଲା। ସେଇ ଜନ୍ତା ଭଲ ହେଲାନି ଟାଣେ ହେଇଗଲା ମୁଁ ସେ ଦିନଠୁ ବିଶ୍ଵାସ କରିକି କହିଲି ନାଇଁ ଅଟା ବୋଧେ ଦେଲି ଯେ, ସେଇଥିପାଇଁ ହୋଉନି ଅଟାରେ ବେଲିଲି ସେଇ ଦିନଠୁ ପୁଣି ତେଲରେ ବେଲିବା ଆରମ୍ଭ କଲି ଆଉ।
ଅଂହଁ। ଆଉ ଇଏ ବି ତେଲରେ ବି ଯେତେବେଳେ ଆମେ ଛାଣୁଛେ କିଛି। ଆଉ ଲୁଣ ଟିକେ ପକେଇ ଦବା ତା ମାନେ ସେଇଥିରେ। ମାନେ ଆଉ ତେଲିଆ ଯୋଉ ଲାଗେ ବେଶୀ ତେଲିଆ ଯାହାବି। ବରା ହଉ କି ପିଆଜି ହୋଉ କି ଯୋଉଟା ବେଶୀ ତେଲିଆ ଲଗେ। ଆଉ ଯୋଉ ପେବର୍ ରେ ଯେହେତୁ ବେଶୀ ତେଲ ଲା ଗି ଯାଏ ଛାଣିଲା ପରେ। ସେଇଟା ଏତେ ଆଉ ଲାଗିବନି। ମୁଁ ଟ୍ରାଏ କରିଛି କିନ୍ତୁ, ଲାଗୁଚି। ଏତେ ନୁହେଁ କି, ଜମା ଲାଗିବନି ବୋଲି ନାଇଁ। ଯୋଉ ବେଶୀ ତେଲ ଚିପ୍ ଚିପ୍ପା ହଁ କରେଇରେ ଯେତେବେଳେ ତେଲ ନାଇଁ ତେଲରେ ଏମତି ଜଷ୍ଟ୍ ପକେଇ ଦିଏ ସିଏ ମିଶି ମିଶି ଆଉ ମିଶିବା ଯାଏ ତ ସେ ତ ସାଙ୍ଗେ ସାଙ୍ଗେ ମେଲ୍ଟ ହେଇଯିବ ଟିକେ ଟିକେ ତଳେ ରହିବ। କିନ୍ତୁ ଛାଣିଲେ ତେଲ ଏତେ ତେଲିଆ ଲାଗିବନି। ପୁରୀ ହୋଉ କି, ବରା ହୋଉ କି, ଯାହାବି ହୋଉ।
ନାଇଁ ଯୋଉ ଜିନିଷ ଟା ଆମେ ଛାଣିବା। ସେଇ ଛାଣିଲେ ସେଇଥିରେ ଲାଗିବନି ସେ ଲୁଣ ଟା ତଳେ ତ କିଛି ରହିବ ନା?
ନା ତେଲ ଉପରେ ସବୁ ଆମେ ଯୋଉ ପୁପ୍ ପୁରୀ ଛାଣୁଛେ ପୁରୀ ଟା ଉପରେ ଭାସୁଛି ନା? ଏ ତେଲ, ଲୁଣ ତ ତଳେ ରହିଗଲା ନା ସେ ଦେଲ୍ କିଛି ଲାଗିବନି ଟେଷ୍ଟରେ କିଛି ଫରକ୍ ପଡିବନି।
ଦେଖ ଟ୍ରାଏ କର।
ହଁ ନିହାତି ମୁଁ ଚେଷ୍ଟା ଥରେ କରିବି ଏ ଟାଇପ୍ ର। କାରଣ ତେଲ ଟା ଲାଗୁଚି ତେଲ ଫୁଣି ପେପରରେ ଢାଳେ। ତଥାପି ହେଲେ ବି
ହଁ ଲାଗିବ ଲାଗିବ ଯେତେ ଯେତେ ମାତ୍ରାରେ ଲାଗେ ସେତିକି ଲାଗିବନି ଆଉ। ଇଏ ଛୋଟ୍ ଛୋଟ୍ ଟିପ୍ସ ସବୁ ଆସେନି ପେପର ରେ ଦେଖିଥିବେ ଗୋଟେ ଗୋଟେ ଟିପ୍ସ ଆସେ ରୋଷେଇ ଘରର ଟିପ୍ସ ଗୋଟେ ଥିବ। ଏୟଆ କଲେ ଏୟା ହବନି ଅସୁର ପାଇଁ କି ଆଉ ଗୋଟେ କଣ ଟିପ୍ସ ଥିବ ସେଇଗୁରା ଯୋଉ ଦେଖାଏନି ସେଇଥିରୁ ମୁଁ ଦେଖିଥିଲି ଥରେ ଏମିତି ଟ୍ରାଏ କରିଥିଲି ଆଉ। ଥରେ ମାନେ ପ୍ରାୟ ଟାଇମ ଏମିତି ଲୁଣ ପକେଇକି କରେ। ତେଲ ଲାଗେ କିନ୍ତୁ ଏତେ ମାତ୍ରାରେ ଲାଗେନି ଆଉ।
ହଁ ମୁଁ ଥରେ ଏରା ଦେଖ୍ ଫ୍ଟନେ ଟିପସ ଗୋଟେ କଣ କହିଲ ଲୁଣ ଅଧିକା ହେଇଗଲେ ଅଟାଗୋଳା ପକେଇଦେବେ।
ହଁ ହଁ ହଁ ସେଇଟା କାମ କରିବ ତ ମୁଁ ତ କରିଛି କେତେଥର। ପାଣି ଦେଇକି ଚକୁଟି ଦେଇକି ଗୁଳା ପକେଇଦେବେ ସିଏ ଠିକ ହେଇଯିବ ଯଦି ରାଗ ହେଇଥିବ ଦହି ଟିକେ ପକେଇଦେବେ ସେ ତରକାରୀରେ ଗୋଳେଇକି ରାଗ ଟିକେ କମିଯିବ। କାମ କରେ ଏଇଗୁଡ଼ା ସବୁ ଜି ଯିଏ ମାନେ ନିଭେଇଛନ୍ତି ସିଏ କହିବେ ଆଉ ତମେ ଟ୍ରାଏ କରିବ ସେଇଟା ହବ ହିଁ ହବ। ହୁଁ ହୁଁ ଏଇସବୁ ମା ମାନଙ୍କର ଟିପସ। ଥାଏ ଏଇଆ କରିଦେ ହେଇଯିବ।
ସେମାନଙ୍କ ଟିପ୍ସ ନବା କଥା ସବୁବେଳେ।
ହୁଁ ଏବେ ସେଇ ଟିପସ ଗୁଡାକ ଏବେ ୟୁଟ୍ୟୁବରେ କହୁଛନ୍ତି ନା ଆଉ। କି କୋଉ ଚ୍ୟାନଲରେ ବି ହଉ। କି କୋଉଥିରେ ବି ହଉ ସେଇ ପୁରୁଣା କାଳିଆର ଜିନିଷ ସବୁ ଏବେ ହିଁ ଚାଲିଛି।
ସବୁ ଆମ ମା ମାନ ଆଈ ମାନ ସବୁ ଜାଣିଥିଲେ। ସେମାନେ ପାଠ ଶାଠ ନ ପଢିକି ନେବେ ତାଙ୍କ ପାଖେ ଶି ଶିକ୍ଷା ଠୁ ବି ଅଧିକା ଜ୍ଞାନ ଥିଲା।
ଆଉ ଆଗରୁ କୋଉଠି ଡକ୍ଟର ଏତେ ମେଡିସିନ କି କଣ ଥିଲା ଆଗରୁ ତ ଏମିତି ହିଁ ଙ୍କ ମାନେ ତାଙ୍କର ଜଡ଼ିବୁଟି କହିଲେ ଚଳେ। ଯଦି ଖଣ୍ଡିଆ ବେଶୀ ରକ୍ତ ବାହାରୁଥିବ ହଳଦୀ ଟିକେ ଲଗେଇ ଦିଅ।
ହଁ ଦେଶୀ ଚିକିତ୍ସା ସବୁଠୁ ଭଲ।
ହୁଁ ଦେଶୀ ଚିକିତ୍ସା କହିଛନ୍ତି ଆଉ। ଆଉ ଆଜି କଣ ରୋଷେଇ କରିଥିଲେ?
ଆଜି ବନେଇନି ଆଜି ଖାଲି ରୁଟି ବନେଇବି ଆଜି କାଟିବନି ନା ଯୋଉ ସଂକ୍ରାନ୍ତି ଯିବ। ରିବ ଆଉ କିଛି ବନେଇ ପାରିବିନି ହୋଟେଲରୁ କଣ ଟିକେ ଆଣିବ ତ ମୁଁ ଖାଲି ରୁଟିଟା ବନେଇଦେବି ଆଉ।
ଓହୋ ହୋ ହଁ ଆଚ୍ଛା ଘରେ ଏମିତି ମାନୁ ମାନେ ମାନୁଛନ୍ତି ନା?
ହଁ ତମର ସେଠି ମାନନ୍ତିନି କି?
ହଁ ମାନନ୍ତି ଆମର ତ ଏଇ ରୋଷେଇ ବାସତ ଚାଲିଛି ମୁଁ ତ ଏବେ ଏଇ ରୋଷେଇ କଲି। ବୁଟ ତରକାରୀ କଲି ଆଳୁ କାଟିଲି।
କେମିତି କାଟିଲୁ ଖୁଣିଜେ?
ଆଉ ନରୁର ଖାଇବେ ସମସ୍ତେ ରୋଷେଇ ତ ହବ ଯାହା ବି ହେଲେ ନା।
ଆଚ୍ଛା ଆମର ଆଡ଼େ ତ ପୁରା ବୋଉ ଫୋନ କରିକି ଆଜି କାଟିବୁନି କି ଛି ସକାଳ ତଥାପି ଉ କାଟିଦେଲେ ଟିକେ ମୋ ଝିଅ ଟିକେ କାଟି ଦେଲା ସେଟେ ଡ଼ାଲମା କରିଦେଲି ଖାଲି ଆଳୁ ଚଟଣି ଟିକେ କରିଦେଲି। ରାତି ପାଇଁ ଆଉ ମେନ୍ ଯୋଉ ପରିବା ଅଛି ପୋଟଳ ହଉ କିି ଏମାନେ କିଏ କାଟି ପାରିବେନି।
ହୁଁ ବାହାରୁ ନେଇ ଆସିବେ ଆଉ। ଆଚ୍ଛା ନାଇଁ ଏଇ ବାଥ ବାହାଘର ପୂର୍ବରୁ ସବୁ ଘରେ ଇଏ କରନ୍ତି ଆଉ ଶାଶୁ ଘରେ ଆସିଲେ ଶାଶୁ ହେରିକି ତ କହିବେ ଆଉ ରୋଷେଇ କରିବେନି ଖାଇବା କେମିତି ଆଉ ଶାଶୁ ଯୋଉଠି କହିଲେଣି ଆଉ ଆମେ ଆଉ କଣ?
ହଁ ଶାଶୁ ଯୋଉଟା କହିଲା ଆମର କିନ୍ତୁ ବାହାଘର ପୂର୍ବରୁ ତମେ କ ମାନେ ଅବାଡୁଆ ଝିଅ କାଟି ପାରିବେ କିନ୍ତୁ ବାହା ହେଲା ଝିଅ କା କାଟିବେନି କି ମସଲା ବାଟିବେନି ଏଇ ରଜ ସଂକ୍ରାନ୍ତି ଟା ଉଲଟା ଆଉ।
ମୋର ଆଗ ଝିଅ ମାନେ ହଁ। ବାହାଘର ପୂର୍ବରୁ ପୁରା ଝିଅ ମାନେ ପାକୁହୁଛି ମାନେ ହାଣ୍ଡି ଶାଳକୁ ତ ଆମର ପଠେଇବି ଯଦି ଭାତ ତ ବାଢିବାକୁ ଦେବେନି ମୋ ମା କହିବେ ନାଇ ନାଇ ତା ରଜ ମୋ ଭାଇକୁ ହେଲେ କହିବେ ଯାହା ତୁ ବାଢିକି ଦେ ଟିକେ ମାନେ ଏକ୍ସଟ୍ରା ଭାତ ଯୋଉ ପଛରେ ମାଗନ୍ତି ସେମିତି ମା ମାନେ ତ ଛୁ ଜମା କିଛି ବି କରେଇ ଦିଅନ୍ତିନି। ଆଉ ଶାଶୁଘରେ ଆଉ କିଏ ପଚାରୁଛି ହଁ। ହୁଁ ଏଇଆ ସବୁବେଳେ ତ ସେଇଆ କରି ଆଦତ ଆଉ ରଜ ଆମର ଆଉ କିଛି ନାହିଁ କହିଲେ ଚଳେ। ଝିଅ ମାନଙ୍କର ରଜ ଆମର ପଟେ। ହଉ ଠିକ ଅଛି ଆମ ପରେ କଥା ହବା ଆଉ।
ହଁ ହଁ ଠିକ୍ ଅଛି ଆଉ।